ହାଲୋ। କଣ କରୁଛ? ମୁଁ କହିଲି ଆଉ ଖାଇସାରିଲଣି ହଁ ଖାଇସାରିଲିଣି। ହାଲୋ ହାଲୋ କେମିତି ଅଛ? ହଁ ଭଲ ଅଛି ଆଉ କଣ ତମର ଦେହ ପା ଭଲ ଅଛି ନାଁ?
ହଁ ଦେହ ପା ଭଲ ଅଛି ଆଉ ହେଇଠି ଆଉ କଣ ଆଉ କାମଧାମ କଣ କର ଚା
ହଁ କାମ ଦାମ ଭଲ ଚାଲିଛି ଏଇନା ଆଉ ଭଲ କାମ କରୁଛି ଆଉ ଆଉ ତମେ ବି ଭଲ କାମ କର।
ହଁ ମୋର ବି ଆଡେ ଭଲ କାମ ଚାଲିଛି ଆଉ
ଆରେ ହଁ ଗାଡି କିଣିଥାନ୍ତି ଗାଡି ପାଇଁ ଏଇନା ପଇସା ଜମା କରୁଛି। ତମେ ମୁଁ ବି ଭାବୁଥିଲି ଆଉ ତମେ କିଣିଥାନ୍ତ ତମେ ପା କହୁଥିଲ ଗୋଟେ କିଣିବ ବୋଲି ଟ୍ରକ
ଆରେ ହଁ କିଣିବି କିଣିବି। ଆ ତମେ ସେ କଥା ଛାଡ ଏବେ ରଜ ଗଲା କଣ ତମେ ଆଉ ଯୋଜନା କରିଥିଲ କୁଆଡେ ବୁଲିବାକୁ ଯାଇଥିଲ?
ଏ ହଁ ରଜରେ ବୁଲିବାକୁ ଯାଇଥିଲି ବଢିଆ ବୁଲିଲି ଆଉ ଅଲଗା ଗୁଳି ସକାଳେ ଖାଇ ପିଇ କି ଉଠିଲି ତାପରେ ବୁଲାବୁଲି ବୁଲାବୁଲି କଣ ଆଉ ମା ଗାଧୁଆ ଗାଧେଇଲି ଖାଇଲି ଖାଇ ସାରିକି ବୁଲିଲି ବୁଲି କଣ ପେଣ୍ଟ ସାର୍ଟ ପିନ୍ଧିଥିଲି ପେଣ୍ଟ ସାର୍ଟ ପିନ୍ଧି ସାରିଲା ପରେ ସାଙ୍ଗମାନଙ୍କୁ କଲ
ଅହୋ ଭଲ ଭଲ ଆଉ ତାପରେ କଣ ହେଲା?
ଆଉ ତାପରେ ଖାଇ ପିଇ ସାଇଲୁ ତାପରେ ପୁଣି ଇଏ ହେଲୁ। ସାଙ୍ଗ ମାନଙ୍କୁ କଲ କଲି ସାଙ୍ଗମାନେ ଦି ଚାରି ଜଣ ଖଣ୍ଡେ ଆସିଲେ
ହାଁ ତା ପରେ କଣ କଲ ତା ପରେ ଗଲ ନା
ହଁ ତାପରେ ପୁଣି ବାହାରି ଗଲୁ ଦିଟା ଗାଡି ଆଣଲୁ ଦି ଦି ଜଣ ବସିଲୁ ତେଲ ପକେଇଲୁ
ହଁ ତେଲ ପକେଇଲୁ ତେଲ ପଇସା କିଏ ଦେଲା?
ମୁଁ ଆମେ ଦି ଜଣ ଜଉ ଗାଡ଼ିରେ ବସିଥିଲି ଆମେ ଅଧା ଅଧା କରିଦେଲୁ ସେମାନେ ଦି ଜଣ ଅଧା ଅଧା କରିଦଲେ।
ହଁ ବହୁତ ବଢ଼ିଆ ଏମିତି କରିଦେଲେ ହିଁ ଭଲ ଭଲ ସମ୍ପର୍କଟା ଭଲ ରହିବେ ସମସ୍ତଙ୍କ ଭିତରେ।
ହଁ ଏମିତି କଲେ ହିଁ ଭଲ। ଆଉ କଣ ଆଉ ବୁଲାବୁଲି କଲ? ଆଉ ସେଠି କଣ କୋଉଠି ଯାଇଥିଲ?
ତମେ କୋଉଠି କି ଯାଇଥିଲ?
ହଁ ଆମେ ଯାଇଥିଲୁ ବା ଏଠିକି କୋଉଠି କି କହିଲ? ଗୋଟେ ଜାଗାକୁ ଭଲ ଜାଗାଟା ମନେ ପଡୁନି।
ଆରେ ମନେ ପକା ମନେ ପକା ମନେ ପଡୁନି କଣ ମନେ ପକା।
ଆରେ ହଁ ମନେ ପକାଉଛି ଟିକେ ରୁହ ହଁ ହଁ ହଁ ମନେ ପହିଲା ମନେ ପହିଲା ଏଇ ଯୋଉ ଏଠିକି ଯାଇଥିଲୁ ବା କଣ ତ ଏଟା ହାଁ ଏଠିକି ଏଠିକି
ଆରେ ହଁ ମନେ ପକା ମନେ ପକା।
ଆରେ ହଁ ମନେପକାଉଛି ମନେ ପକାଉଛି ଆ ବହୁତ ଭଲ ଜଙ୍ଗଲ ଫଙ୍ଗଲ ଥିଲା ଠାକୁର ବି ଥିଲେ। ଆଉ ଜାଗା ଟା ନା ଟା ମନେ ପଡୁନି।
ଆରେ ଜାଗା ଟା ନା ମନେ ପଡିବ ମନେ ପକା ମନେ ପକା।
ହଁ ଜାଗା ନା ଟା ତା ଭାବୁଛି ଜାଗାଟା ନା ଭାବୁଛି କିନ୍ତୁ ମନେ ପଡ଼ୁନି?
କିଛି ନାହିଁ ମନେ ପକା ମନେ ପଡିବ ଭଲ ହେଇକି ମନେ ପକେଇଲେ ମନେ ପଡିବ ମନେ ପକା।
ହଁ ମୁଁ ଭାବୁଛି ମନେ ପଡୁନି।
କିଛି ନାହିଁ ଖାଲି ଟିକେ ଶାନ୍ତ ହୁଅ। ହ ଟିକେ ନିଶ୍ଵାସ ନିଅ ଦି ଚାରି ଥର ତାପରେ ମନେ ପଡିବ।
ହଉ ଆଉ ଏମିତି ବି ମନେ ପଡ଼େ କି?
ଆରେ ହଁ
ଆଉ ସାର କରିନି ଆଉ ତମେ ଗୋଟେ ଭଲ ଆଇଡିଆ ଦେଇଦେଲ ଆଉ।
ହଁ ହଁ ଭଲ ଆଇଡିଆ ଟା ମୁଁ ବି କରୁଛି।
ହଁ ହ୍ୟାଲୋ ମୁଁ କରିକି ଦେଖୁଛି ଜାଗାଟା ନାଁ ମନେ ପଡ଼ୁଛି ନାହିଁ ହେଲା।
ହଉ ହଉ କର।
ହ୍ୟାଲୋ ହଁ ହଁ କଲି ମନେ ପଇଲା।
ହିଁ ହଉ ଜାଗା ନା କୁହ?
ଆରେ ଜାଗାଟା ନାଁ ହେଉଛି କୋଇହ କେଦାରନାଥ। ଛୋଟ କେଦାରନାଥ ସାନ କେଦାରନାଥ ଯେଉଠି ଚଣ୍ଡିଖୋଲ ପାଖରେ ଅଛି।
ଆରେ ହୋ ସେଠିକି ଯାଇଥିଲି ଭଲ ଜାଗା ଟା ଆଉ ତା ଛଡା ତା ବ୍ୟତୀତ ଆଉ କୋଠିକି ଯାଇଥିଲ? ହଁ
ଆରେ ହଁ ତା ବ୍ୟତୀତ ବି ଆଉ ଗୋଟେ ଜାଗା ଯାଇଥିନୁ ଅଶୀ କିଲୋମିଟର ସେଇଠୁ ଅଶୀ କିଲୋମିଟର। ଅଶୀ କିଲୋଟରେ ଯାଇଥିଲି ଗୋଟେ ଦିନରେ ଅଲଗ ଚାରି ଜଣ ଯାଇଥିଲୁ ବଢିଆ ଲାଗିଲା ଖାଇ ପିଇକି ହେଲୁ ସେ ଜାଗାଟା ନାଁଟରେ ଟିକେ ମନେ ପକେଇବାକୁ ଭୁଲିଯାଇଛି ମନେ ପକ
ଆରେ ହଉ ମନେ ପକା କିଛି ନାଇଁ ମନେ ପକା ଆଉ
ଆରେ ହଁ ସେ ଜାଗାଟା ନାଁ ମନେ ପଇଲା ସେ ଜାଗାଟା ନାଁ ହେଉଛି ଗୋଟେ ଭଲ ଜାଗାଟା ସେଟା କଣ ତଟା ହଁ
ଟିକେ ରୁହ ମନେ ପକଉଛି ମନେ ପକଉଛି।
ଆରେ ହଁ ମନେ ପକା ମନେ ପକା ଆଉ ସେ ଜାଗାଟା ନାଁ ହେଉଛି କଣତଟା
ଆରେ ହ୍ୟାଲୋ। ତମେ ଗୋଟେ ଜାଗା ଯାଇଛ ଜାଗା ଟା ନାଁ ମାନେ ପଡୁନି। କି କଥା କରୁଛ ତମେ।
ଜାଗା ଟା ନା ମନେ ପକଉଛନ୍ତି ଆରେ ହେଇଠି ମନେ ପକଉଛି ତ ଏ ରାଗୁଛ କାହିଁକି।
ଆରେ ମୁଁ ରାଗୁନି ତମେ ମନେ ପକା
ଆରେ ହଉ ହଉ ହଉ ହଉ ମୁ ମୁଇ ମନେ ପକେଇଲି ବା ମନେ ପକେଇଲି କାଲି ଯାଇଥିଲୁ ବା କନ୍ ତ ଏଟା କୋଉଠିକି ଜାଇଥିଲୁ। କୋଡ଼ିଏଥିଲୁ।
ଆରେ ଏଇନା କହିଲ ଟି ମନେ ପଇଲା ବୋଲି ଆ କହୁନା।
ଆରେ ହେ ମନେ ପଡିଥିଲା ଆଉ ସାଙ୍ଗେ ସାଙ୍ଗେ ଇଏ ହେଇଗଲା ଆଉ।
ଆରେ ହେଇଠି ତମର କି ମନ କି ଜମା ମନେ ପଡୁନି ଖାଲି ଟିକେ ନାକୁ ଏବେ ମନେ ପଡୁ ତା ମନେ ପଡୁନି
ଆରେ ହଁ ଟି ମୋ ଟିକେ ସ୍ମରଣଶକ୍ତି ଟା କମ।
ଯଦି କମ ସ୍ମରଣ ଶକ୍ତି ତାହେଲେ ବଢାଅ ସ୍ମରଣ ଶକ୍ତି। ସେ କାହିଁକି ନା ସବୁ ଜିନିଷ ସାଙ୍ଗେ ସାଙ୍ଗେ ଭୁଲି ଯାଉଛ କେମିତି ହବ।
ଆରେ ହଁ ମୁଁ ଏବେ ଚେଷ୍ଟା କରୁଛି ସ୍ମରଣ ଶକ୍ତି ବଢ଼େଇବା ପାଇଁ। ବୁଝିଲ ସେଇ କଥା ହେରା କଣ କହୁଛ କୁହ।
ଆରେ ହଁ ସେଇ କଥା ପାଇଁ ମୁଁ କହୁଥିଲି ତମକୁ। କି କଣ ସି ଜାଗା ନାଟା।
ହଁ।
ତାପରେ କହିବ କଣ କଣ ସକାଳୁ କଲ ଖାଇଲ ପିଇଲ ଇଏ କଲ ସିଏ କଲ। କେଦାରନାଥ ରୁ କିଣି ସିଆଡେ କୁଆଡେ ଗଲ। କଣ କଲ କଣ ଖାଇଲ କଣ ପିଇଲ କେମିତି ଜାଗା ଟା ଭଲ ଅଛି ନା ଖରାପ ଅଛି କହିବ।
ଆରେ ହଁ ଜାଗାଟା ବହୁତ ଭଲ କି ନାଁ ମନେ ପଡ଼ୁନି। ହେଲା। ହୁଁ। ବାଲ୍ମିକି ନା ଏମିତି କଣ ଗୋଟେ ଟିକେ ରୁହ ଟିକେ ରୁହ ଦେଖିକି କହୁଛି ଦେଖିକି କହୁଛି ଟିକେ ଗୋଟେ ମିନିଟି। ହଉ ହଉ ହଉ। ଟିକେ ରୁହ ଦେଖିକ୍ କିି କୁଚି ଟିକେ ହଁ ହଁ କ କିଛି ନାହିଁ।
ହଉ ହଉ ଆଉ ସେଟା କଇଁ ଭାବ ଆଉ ଆଉ କଣ କଥା କହୁଥିଲ ତମେ ତମର କଣ ଆଉ ଦେହ ଖରାପ ହେଇଥିଲା ନା କଣ ମୁ ଦେଖେ ଶୁଣିଲିି ଘଣ୍ଟାଏ ଯଦି ଖରାପ ଅଛି ତାହେଲେ କିଛି ନାହିଁ କଲେ କି ଟିକେ ଏକ୍ସରସାଇଜ ଫକ୍ସରସାଇଜ କର ଦେହ ଫେହ ଏତେ ଖରାପ ହବନି
ଆଉ ହଉ କରିବା ତାଲେ ଏକ୍ସରସାଇଜ୍ ଆଉ
ହଁ ହଁ ଡେଲି କର ଡେଲି ଏକ୍ସରସାଇଜ କର ଭଲ ହବ
ହୁଁ
ହୁଁ ଆମେ କଣ ଗିତ ଫିତ କରାଉ କି ଅ ନା
ଆରେ ହଁ ଆରେ ଗୀତ ଗାଉଛ ତ ମୁଁ ଶୁଣିଲି ଗୀତ ଗାଇଲ ଦେଖିବା ଥରେ
ଆରେ ନାଇଁ ନାଇଁ ଜମା ଗୀତ ନୁହଁ ମତେ ଜମା ଗୀତ ଆସେନି କି ଗୀତ ଗାଇବି ମୁଁ ତମେ ଯ କଥା କହୁଛ
ନା ତମେ ଏଇନେ ଗୁଣୁ ଗୁଣୁ ହେଉଥିଲ ପୁଅ କି ଗୀତ ଗୁଣୁ ଗୁଣୁ ହଉଥିଲା ତମେ ମାନ କି ଯଦି ଗୀତ ଗାଇ ବନି କେମିତି ହବା
ନା ମ ମୁଁ କାଇଁକି ଗୀତ ଗାଇମି ମୁଁ କ କଣ ଗୁଣୁ ଗୁଣୁ ହେଇଥିଲି କାଇଁ ମନକୁ ତ ସମସ୍ତେ ଗୁଣୁ ଗୁଣୁ ହେଇଯାନ୍ତେ ନି
ଆରେ ହଁ ହଁ ସେଇ ତ ମନେ ଆଉ ଆଉ କଣ ହେଲା କୁହ ଜଲ୍ଦି
ଆରେ ହଁ ତମେ ସେଇ କଥା ବାହାର କର ନା ତମେ କୋଉ ଜାଗା ବୁଲିବାକୁ ଯାଇଥିଲ କି ସେଇଟା କୁହ
ଆରେ ହଁ ସେଇଟା ତ ଯାଇଥିଲୁ ଟିକେ ମୁଁ ମନେ ପକାଏ
ନା ତମେ ସେଇ କଥା ମି ଭୁଲେଇ ଦଉଛ। ମୁଁ ଜମା ବୁଲେଇ ଦେବିନି ତମେ କୁହ ଜଲଦି।
ଆରେ ହଁ ହଁ ସେ ଜାଗା ଟା ତ ମୁଁ ମନେ ପକଉଛି କଥାଟା ତମେ ଟିକେ ବୁଝିବାକୁ ଚେଷ୍ଟ ଚେଷ୍ଟା କର କଥାଟା ମୁଁ କହୁଛି ଦି ୱାନ୍ ସେକେଣ୍ଡ ଗୋଟେ ସେକେଣ୍ଡ ରୁହ।
ହଉ ହଉ ଗୋଟେ ସେ ଗୋଟେ ସେକେଣ୍ଡ ରୁ ଅଧିକ ନୁହେଁ। ବୁଝିଲା। ଗୋଟିଏ ସେକେଣ୍ଡ। ହେଲୋ ହୁଁ
ହ୍ୟାଲୋ। ହଁ ଟି ଜାଗାଟା ମନେ ପଡ଼ିଲା ଯାଗା ନାଟା କପିଳାସ କପିଳାସ ଆମେ ଯାଇଥିଲୁ।
ଏତେ ବେଳ ପରେ ମନେ ପଡ଼ିଲା।
ଆରେ ହଁ ଏତେ ବଡ଼ ପରେ ମନେ ପଡ଼ିଲା।
ଆଉ କୁହ କପିଳାଶ ଯାଇ କଣ କଲ?
ଆରେ ହଁ କପିଳାସ ଯାଇଥିନି ଖାଇଲି ଫିଲି ବୁଲିଲି ଆଉ ସିଆଡ଼େ ଇଏ କଲି କଣ କଲ ଆରେ ଯାଇଥିଲୁ ଆମେ ଚାରିଜଣ ହଁ ବୁଲିଲୁ ସେଇଠି ଚଉଦ ଶହ ପାହାଚ ତାପରେ ପୁଣି ଆହୁରି ଉପରକୁ ଅଛି।
ଏଇଟିି ସତରେ
ଆରେ ହଁ ସତରେ ବହୁତ ଭଲ ଜାଗାଟା ଚଉଦଶହ ପାହାଚ ତାପରେ ଠାକୁର ଠାକୁର ଠାକୁରଠି ମାଗଣାରେ ଖାଇବା ପିଇବା ଦିଆଯାଉଛି।
ଆରେ ସତରେ ମୁଁ ବି ଯାଇଥାନ୍ତି।
ଆରେ ହଁ ଯା ଭଲ। ଯାଇକି ସେଇଠି ବୁଲାବୁଲି କର ତାପରେ ଆସ ଆଉ ମୁଁ ଙ୍କ ଙ୍କ କହିଲି ତମକୁ କହୁଛି ଖାଇଲୁ ପିଇଲୁ ଆଉ ଇଏ ଫଟୋ ଫୋଟ ମେଞ୍ଚେ ଉଠେଇଲୁ ଭିଡ଼ିଓ କଲୁ ବ୍ଲଗିଙ୍ଗ କଲୁ?
ହଁ ସତ ରେ ତମେ ବ୍ଲଗିଙ୍ଗ ବି କରୁଛ ମତେ କହିହ ନ?
ଆରେ ହଁ ସେଇଟା କରୁଛି ଭାଇରାଲ୍ ହେଇନୁ ଭାଇରାଲ୍ ହେବୁ ଏବେ ଚାଲିଛି ଆଉ
ଆରେ ହଁ ବ୍ଳଗିଙ୍ଗି ବି କର କିଛି ନାଇଁ ଆଉ ତାପରେ କଣ ହେଲା? ଅ ହୋଉ। ଆଉ ତାଙ୍କର ପାଞ୍ଚ ମିନିଟ୍ ପାଇଁ ରଖ ମୁଁ ଦୋକାନରେ ଅଛି ଆଉ। ଆରେ ହଉ ହଉ ହଉ କିଛି ପ୍ରୋବ୍ଲେମ ରଖୁଛି ଆଁ।